ହ୍ୟାଲୋ
ହୁଁ କଣ କରୁଛୁ
ଏଇଡେନିଷଇ କରଥିଲି ଆଉ ତମେ କଣ କରୁଛ
ମାମୁନି କଲ୍ କରୁଛି।
ହୁଁ ଉଠନ୍।
ହଁ ନାଇଁ ଲୁ ବୁଲିବା ପାଇଁ ଯିବୁବେ ଆଡେ କୁଆଡେ ଗଲୁ।
ହଁ।
ଏଇ ଯୋଉ ତାରାତାରିଣୀ ସିଦ୍ଧଭୈର ବି। ଇଆଡେ ଯିବୁ ହଁ ଇଆଡେ ଭଲ ଭଲ ଜାଗା ଅଛି ଯେ ଆମେ ତ ଯିବୁ ଆଉ ତ ଗଜ ହେଲେ ହୁଁ। ଭଲ ଭଲ ମନ୍ଦିର ଅଛି ଯାଇଥିଲୁ କି?
ହୁଁ।
ହଁ। ଏଇ ଯୋଉ ଗୋପାଳ ପ୍ରସାଦ ଆମା ପାଖରେ ଯାଇଥିଲୁ ନା ନାଇଁ। ଗୋପାଳ ପ୍ରସାଦ ଏଇ ଯ ପାର୍କ ଟା।
ହୁଁ।
ଆହୁରି କାମ ଚାଲିଥିଲା ତ ହଁ ଏବେ ହବ କି ନାଇଁ କି ଜାଣି ହେଲାଣି କି ନାଇଁ। ଆମେ ଗଲୁଣି ହେିରିକି ଦି ତିନିଥର ସେପଟେ ଆଇଲା ବେଳକୁ ଦେଖିବ ଯ ବାଘୁଆ ବୋଲି ବାଘୁଆ ବୋଲିରେ ବାହାଘର କା ହଉଛି କେତେ ମନ୍ଦିର ହେଇଠି କେ କଣ ମାନେ ଭଲ ସୁନ୍ଦର ଲାଗୁଛି ଯିବା ପାଇଁ ଦେଖିବା ପାଇଁ।
ହୁଁ ନାଇଁ ମୁଁ ସେଇ ଜାଗା ଟା ଦେଖିନି ଗଲେ ହବ।
ବାଘୁଆ ବୋଲି କେତେ ମନ୍ଦିର ହରେ ସବୁ ଠାକୁର ଯୋଉ ଠାକୁର ତୁ ଖୋଜିବୁ। ଭଲ ଭଲ ପ୍ଲେସ ଅଛି ହଁ ଦେଖିବୁ ବଢିଆ ବଢିଆ ଲାଗୁଛି। ଗୋପାଳ ପ୍ରସାଦରେ ବି ଭଲ ଲାଗୁଛି ହୁଁ।
ହୁଁ। ଗୋପାଳ ପ୍ରସାଦ ଏଟା କାମଟା ଅଧାରୁ ବନ୍ଦ କରିଦେଲେ ନହେଲେ ସେ ଜାଗାଟା ନୁହଁ। କୋଟଗଡ ରୁ ଆହୁରି ବଢିଆ ସୁନ୍ଦର ଜାଗା ହେଇଥାନ୍ତା।
ଭଲ ଲାଗୁନି କେଡେ ଗୋଟେ ଜାଗା ଏଇଟା।
ଏଇଟା କେଡ ଗୋଡ ଜାଗା ଖାଲି କେବଳ ଗଭର୍ଣ୍ଣମେଣ୍ଟ ପଇସା ଦେଲାନି। ନହେଲେ କିନ୍ତୁ ରାଧାକୃଷ୍ଣନ୍ଦର ଗୋଟେ ସୁନ୍ଦର ହେଇଛି।
କେତେ ସୁନ୍ଦର ଲାଗୁଛି ହଁ। ଫଟୋ ଉଠେଇଛି ଉ ଭାଇ ଘରକୁ ପୁଅ ଘର ପୁଅର ଫଟୋ। ଛାଡିଛି ଫେସବୁକ ରେ।
ହୁଁ ମୁଁ ବି ସେଠିକି ଯାଇଥିଲି ପିଲା ବେଳେ ମାନେ ବେଶୀ ଛୋଟ ହେଥିଲି ଦଶମ ପଢୁଥିଲି ତ। ସେତେଳେ ତ ସେଇ ଜାଗାେମସଇଥିଲା ମିରେ ସମସ୍ତ ଏଇଠି ଯାଉଥିଲେ।
ହୁଁ ହୁଁ ମୁଁ ଗଲିଣି ରୁତି ତିନିଥର। ଗାଁ କ ଗଲେ ଆ। କୁ ଏପଟେ ଦେଇକି ଆସିବୁ ମଦ ରାଜଜପୁର ହେଇଯିବୁ।
ନଅ।
ମଜପୁରା ଏଇଠିକି ଏଇଥର ଯୁଆ ହେଲେ ଯିବୁ। ବଢିଆ ବଢିଆ ଜାଗା ହେଇଛି ଭଲ ବଢିଆ ଲାଗୁଛି ମଦରାଜପୁରରେ ଦୌପଦୀ ବସ୍ତ୍ର ହରଣ। ପଞ୍ଚୁ ପାଣ୍ଡବ ସବୁ ମାନେ ବଢିଆ ଲାଗୁଛି ଉପରେ ଠାକୁର ଅଛନ୍ତି ମାନେ ମୁଣ୍ଡିଆ ଉପରେ ଯିବୁ ବଢିଆ ଲାଗୁଛି ଆମ କେତେ ଆମେ
ହନୁମାନ କେଉଁଠି ଅଛନ୍ତି?
ମହାବୀର ଖୋଲା।
ଓହୋ ଏଇ ଯୋ ଦଶପଲ ରେ ସେଇଟା ଯାଇଥିଲି ଯେ ଏଇଥର ତାଙ୍କ ସେହିତରେ କଳି କରିକି ଗଲି ମୁଁ କଲି ମତେ ଦିନବେଳେ ନେଲନି ରାତି ସାତଟା ହାତ ସେ ସିକ୍ୟୁରିଟି କବାଟ ବନ୍ଦ କରିକି ଆଇଲାଣି ଗେଟ୍।
ହୁଁ ଆ ସାତଟା ହେଇଗଲାଣି ସେ କେତେବେଳକୁ ଆଉ ରହିବ ତ ଯ ଏବେ ଏଇଠି ଯାତ୍ରା ହଉଛି କୋଉଠୁ ଗଲୁ। କୋଉଠି ଗୋଟେ ଯାତ୍ରା ହଉଛି ଏଇ କାର୍ତିକୂଣ୍ଣମୀ ଯାତ୍ରା ହଉଛି।
ଓହୋ କାର୍ତ୍ତିକ ପୂର୍ଣ୍ଣମୀ ଯାଇକି କାର୍ତ୍ତିକ ମାସହିଁ ବାଟରେ।
ଯିବୁ ଦେଖି ବଢିଆ ଭଲ ଭଲ ଲାଗୁଛି ଜାଗା ଗଟା ଏଇଦନା କାର୍ତ୍ତିକ ପୂର୍ଣ୍ଣମୀ ନହେଲେ ବି ଆ ଯୁଆଇଲେ ଯିବୁ ଦେ ଖାଇବୁ ବୁଲାବୁଲି କରିକି ଆସିବ ଏଇ ଦଶ ପଲା ଏଟା ଆମ ଏବେ ଟ ଆମ ଆହୁରି ଭଲ ହେଲାଣିଁ
ଡମ୍ ଏଠି ଦେଖୁନ କେଡେ ବଡ ଶିବ ଷ୍ଟାଚୁ ହେଇକି ବଢିଆ ହେଇଛି।
ହଁ ବା। ଆମେ ଏବେ ଯାଇନୁ କହୁଥିଲୁ ଏଇ ରଜକୁ ଯିବୁ ବୋଲିକି ଆଉ ସିଆଡେ ଗଲୁ ପୁରିଆଡେ ହଁ।
ହଁ।
ଆମେ ଯାଇଥିଲୁ କୋଉଠିକି ଗୋଟେ ଯେ ଭୋଜି ଭାତ କରିକି ଆସିଥିଲୁ।
ମୁଁ ଆର ବର୍ଷ ମେ ମାସରେ ଯାଇଥିଲି ଏଇଟା ଏଇ ବର୍ଷ ମେ ମାସ ଯାଇକି ଜୁନ ହେଲାଣି। ସେବେ କୁଡୁ କୁଆଡୁ ଲୋକ ଆସିକି ବୁଲିକି ଯାଉଛନ୍ତି।
ବଢିଆ ଭଲ ଲାଗୁଛି ଜାଗା ଅଡା ଦେଖିବାକୁ ଆମ ଏଇ ଦଶ ପଲାକୁ କୁଆଡେ କୁଆଡେ ଲୋକ ଦେଖୁ ଇନଷ୍ଟଟାରେ ଫେସବୁ ରେ ସବ ଛଡୁଛନ୍ତି ଭିଡିଓ କରିକି।
ହଁ ଏଇ ଆମ ଗାଁ ପାଖ ହେଇକି ଆମେ ଯାଇପାରୁନୁ।
ଆଉ ଯୋଉ ଦଶପଲଲା ଯୋଉ ଗୋଟେ ଲେଖିକି ଛାଡୁନଣି ଦଶପଲଲା ମୋର୍। ପଲା ଯୋଉ ଲେଖିଛନ ଗଦା ତତିର ଚିହ୍ନ ବରଦା ବାଙ୍କ ସାମ୍ନାରେ ହେଇଟା।
ହଁ ମୁଁ ସେଟା ଦେଖିଛି ଇନଷ୍ଟଟାରେ ସବୁ ଛାଡିଥିଲି କିନ୍ତୁ ସେଟା କୋଉଠିଇଛି କଣ ମୁ ଆଉ ଦେଖିନି ଯାଇନି ତ ଦେଖି
ମୁଁ ଯୋଉ ଯାଇନଥିଲି ବୋରଦା ବ୍ୟାଙ୍କ୍ ମୋ ମୋର ଆକାଉଣ୍ଟ ଡେଟ ପଳେଇଥିଲା ଏଟିଏମ୍ ଟା ଯାଇଥିଲି ଆପ୍ଲାଏ କରିବାକୁ ତ ଦେଖିକି ଆଇଲିି
ହୁଁ
ବଳଦେବଙ୍କ ସାମ୍ନାରେ ମୁଁ ଟେ ମୁଁ କହିଲି ଏଇ ଭଳିଆ ଭିଡିଓ କରି ଛାଡୁଛନ୍ତି ଆମେ ଟିକେ ଭିଡିଓ ମୁଁ ମୋବାଇଲ ରେ ଭିଡିଓ ଟିକେ ବନେଇକି ଦେଲି
ପୁଅ ସ୍କୁଲ ଯାଇଛନ୍ତି
ପୁଅ ସ୍କୁଲ ଯାଇଛି ଆସିବ ଚାରିଟାରେ ଏଭଳି ଆସିବ ଏବେ ଆସିଲେ କହିବ ଆଉ ମୋବାଇଲ ଛାଡିବନି ଟିକେ ଦେଖିବ ଆଉ ୟୁଟୁବ ଆଉ
ଆଉ କୋଲକାତା ଯ ଯାଇଥିଲ ସବୁ ବୁଲାବୁଲି କରିକି ଆଇଲ
ହଁ କଲିକତା ଯାଇଥିଲୁ ଦକ୍ଷିଣ କାଳୀ ମନ୍ଦିର ଏ ହେଁ ଏଠି ବାଟରେ ଆଇଲା ବେଳକୁ ଯୋଉ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ନୁହେଁ ଆମେ ବହିରେ ପଢି ଥିଲେ ନା ନାଇଁ ଝାନସୀ ରାଣୀ ଲକ୍ଷ୍ମୀ ବାଇ ଇତିହାସରେ ଆଉ ସେଠି ସେଇଆଡେ ଆସିଲା ବେଳକୁ ହେଇ ତାଜମହଲ ଗଲୁ ତାଜମହଲ ଭିତରେ ଏଇ ଯୋଉ ଏବେ ସୁଦ୍ଧା ବି କେଡେ କେଡେ କେଡେ ଖଣ୍ଡା ହେ ଭିତରେ ଥୁଆ ହେଇଛି
ହେରା ସବୁ ରାଣୀ ଯୋଉ ଝାନ୍ସି ରାଣୀ ଲକ୍ଷ୍ମୀବାଇଙ୍କ ଖଣ୍ଡା ତାଙ୍କ ତାଙ୍କ ଯେଉଁ ତାଙ୍କ ମେମୋରି ସବୁ ଅଛି ନା
ସେଇଠି ସବୁ ମାନେ ବଢିଆ ଲାଗୁଛି ଲୋ ଭିତର ଟା ଦେଖିବା ଦେଖିବାକୁ କେତେ ସୁନ୍ଦର ଲାଗୁଛି
ସବୁ ରଖାହେଇଛି ତାଙ୍କ ମ୍ୟୁଜିୟମ ବା ସେଟା ଝାନସୀ ରାଣୀ ଲକ୍ଷ୍ମୀ ବାଇଙ୍କର
ହୁଁ ଯାଇଥିଲୁଲୋ ଆମେ କଲକତା ପୁଅ ଛୋଟଟେ ହେଇଥିଲା ବଢ଼ିଆ ଜାଗା କିନ୍ତୁ ହେଆଡେ ଦେଖିବା ପା - ଆଉ ଦେଖିବୁ ବିଲ୍ଡିଙ୍ଗ ଗୁଡା ହେଇଛି ପନ୍ଦର କୋଡିଏ ସବୁ ବିଲ୍ଡିଙ୍ଗ ହେଇଛି
ହୁଁ
ହୁଁ ଓହୋ
ମରଦରାଜପୁର ଏ ସବୁ ଆମ ଏଇ ଓଡିଶା ଭିତରେ ମାନେ ଆମେ ଗାଁ ଗହଳି ଭିତରେ ଯାଇ ଦେଖି ଯାଇ ହଉନି
ଆଉ କଉଦିନ ଗୋଟେ ଯିବା ଦେଖିକି ଆସିବା ଆଉ ଆଉ କନ ଯିବା ସିଆଡେ ଟିକେ ଝାନସୀ ରାଣୀ ଏବେ କଣ ଡେଭଲପମଣ୍ଟ ହେଲାଣି ଆଉ ଉ ଜାଣି ହଉନି ନହେଲେ ହୁଁ ହୁଁ ଆଉ ମୋତେ କହିଲେ ଯୋଉଦିନ ଟୁରିଷ୍ଟ ବସ ଯିବ ଯିବା ହାଡେ ବୁଲାବୁଲି କରିକି ଆସିବା। ବହୁତ ଭଲ ଭଲ ଚାଲିଛି ଯାଉଛି ଏବେ ଯାଇଥିଲେ କାଳିଜାଇ।
ନା ମ ଏଇଗୁଡା କିଏ ଯିବ ଯେ ଏଇଗୁଡା ତ ଦେଖେଇଛେ ଆଉ କେବେ ଯିବ
ହଁ ନାଇଁ ଏଇଗୁଡ଼ା ଏବେ ଯାଇଥିଲା ବସ।
ହୁଁ
ନନା ଦେଖିନାହାନ୍ତି କାଳିିଜାଇ ଭାଇ ଗୁରା ଭାଇ ଦେଖିନାହାନ୍ତି କାଳିଜାଇ। ଯେ ଯିବୁ ଆଉଥରେ ଆଉ ମୋ ବାପା ଥିଲାବେଳେ ଆମ ବାପା ବୋଉ ଉଁ ଭାଉଜ ସବୁ ଯାଇଥିଲୁ କାଳିଜାଇ ଦେଖି ଏବେ ତ ସିଏ ହୁଁ ଆଉ ପୁଅର ମୋର ସେଇଠୁ ଗାଁଠୁ ଯାଇଥିଲୁ ଏଇଠି ହଁଁ ଭାଇ କା ଯାଇନଥିଲୁ ଯିବୁ ଆଉ
ହୁଁ।
ଯିବୁ ଦେଖିକି ଆସିବୁ ଆଉ ଥରେ।
ହୁଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି ସମସ୍ତଙ୍କ ଦେହ ଭଲ ଅଛି?
ହଁ ସମସ୍ତ ଙ୍କ ଦେହ ଭଲ ଅଛି।
ସମସ୍ତେ ଖିଆପିଆ କରିସାରିଲେଣି?
ହଁ ଖାଇସାରିଲୁଣି ଖାଇକି ଶୋଇଥିଲି ଏଇ ଯୋଉ ଉଠିଲି ଆଉ।
ଆଇନି ସନ୍ଧ୍ୟାବେଳେ କଣ ଖାଇବ?
ସନ୍ଧ୍ୟାବେଳେ କଣ ଦେଖିଆ
ହୁଁ।
ମୁଢି ଅଛି ଚୁଡା ଭଜା ଅଛି ଉଁ ବେସନ ଥୁଆ ହେଇଛି ସୁଜି ଥୁଆ ହେଇଛି ସୁଜି ଓଜା ହେଇ ଆଛା ଖାଲି କରିକି ଖାଇବା କଥା
ଏଇ କରିବି ଖାଇବା ଟା ହେଲା ମେନ।
ହଁ।
ଆଉ ବାରିପଟେ ହାଡେ ପାଣି ଦେବନି ନା ଦବନି?
ବର୍ଷା ହଉଛି ତ ଆଉ ବର୍ଷା ହଉଛି ବା
ହୁଁ ବର୍ଷ
ହୁଁ ଭେଣ୍ଡି ଜହ୍ନି କାକୁଡି ଏଇଗୁଡା ଖାଲି ଲାଗିଛି ମ ଏଇଗୁଡା ଟିକେ କେ ବାଡ଼ ଗଡ ଦିଆ ହେ ତ ଡର ଲାଗୁଛି
ହଁମ ଆମେ ଏଇ ଗାଁ ଗହଳିରେ ରହୁଛେ‌ ଲଗା ଲଗି ବାରିପଟେ କରିବାନି ଆଉ ସହରରେ ରହୁଛି ସେ କେତେ ଲଗୁ ସହରରେ ଦେଖୁଛ ଛାତ ଉପର ମାନଙ୍କରେ ଲଗଉଛନ୍ତି ଆମେ ସହଜେ ଗାଁ ରେ ମାଟି ପଡିଛି
ଖର୍ଚ କରିକି ମାଟି ଫାଟି ପକେଇଲେ ଆଥର ପଡିଥିଲା ଛବିଶ ହଜାର ଟଙ୍କାର ମାଟି ଏଇଥର ଛଅ ହଜାର ଟଙ୍କା ଏଇଥର ମାଟି ପଡିଲା ଛଅ ହଜାର ଟଙ୍କା ଜାଗା ଟା କିଣା ହେଲା ପୁଣି ଦିଘ ଜାଙ୍କ କିଣିଲୁ ପା
ହୁଁ।
ଜାଗା ଟା କିଣା ହେଲା ଆ କିଣିକି ଆଉ ପକେଇବା କି ଫସଲ କରିବାକୁ ତ ଟିକେ କିଣା ହେଇଛି। ଏବେକୁ ହେଇଥିଲେ କେତେ ପଇସା ହେଇଥାନ୍ତା ଜାଣିଚୁ? ଆଁ ଆବେ ଟିକେ କିଣିଦେଇଥିଲେ ବୋଲି ବାରିକୁ ଲାଗିକି ଟିକେ କିଣିଦେଇଥିଲେ ବୋଲି ଭଲ
ହୁଁ।
ମୁଁ କହିଲି କିଣଦବା ବାପା କହିଲି କିଣି ନା କହିଲି କହ ଭାଇ କହିଲେ ହଁ ଟିକେ ହଉ କିଣି ଦେଇଥିବା ଆଉ ଫସଲକା କରିବା ଯାହା ଯୋଉଟା ହଉ ଟିକେ ଟିକେ କଲା ଠୁ ହବ ଫସଲ ଆମର ଏ ଭାଇ ଘର ସିନା ହେଇଆଡେ ପଦା ଆଡେ କରିଦଉଛନ୍ତି। ଆମର ବା ହଁ ତାର ପୋଟଳ କୁନ୍ଦୁରି ଲଗେଇ ନାହାନ୍ତି ପୋଟଳ ବାଇଗଣ କଞ୍ଚା ଲଙ୍କା। ଉଁ ଏଇ ପିଆଜ ରସୁଣ ବର୍ଷ ଯାକ ତାଙ୍କର ସବୁ ହୁଁ ସବୁ ଲଗଉଛନ୍ତି ପୋଟଳ ପୋଟଳ ଆଣିକି ଦଉଛନ୍ତି ଆଉ। କରିବା ପାଇଁ ଆଉ।
ଆଉ ତାଙ୍କର ଯାହାକୁ ସେ ତାଙ୍କର କୋଉଆଡେ ଆଉ କଣ କଲେ କି ଚାଷ ବାସରେ ଯ ପଇସା ପତ୍ର ପାଇଲେ
ହଁ ଅଲଗା କିଛି ନାହିଁ ତାଙ୍କର କାମ
ନା ଏ ଫସଲ ଯାହା ନା ଧାନ ବର୍ଷାଙ୍କ ଉଁ ଭାଗ ଧରୁଛନ୍ତି ଏଇ ଫସଲ ଫନ୍ଦା ଏଇଗୁଡ଼ା ଆଉ ହଁ ଆମର ଆମ ନିଜ ବିଲତିକ କରିକି ଆଉ ଭାଇଆଡେ ଗାଡି ଚଲଉଛନ୍ତି
ହୁଁ
ସେିଏ କଛନ୍ତି ମୁୋ ଫସଲ ଫନ୍ଦା କରିପାରିବିନି ମୁଁ ଗାଁରେ ସେତେବେଳେ ରହିବ ଆଙ୍କଣ ସବୁବେଳେଆ ଗାଡି ଚଲେଇବ ନାଇ କ ଯେତେବେଳେ ରହିବା ସେତେବେଳେ ମୋ ସାଙ୍ଗ ରହିବା
ହଁ ଭଲ ସବୁ କାମ ଟା ଶିଖିଥିବ ଭଲ ଇଏ ଏଇଠି ହାଡ ସିନା ରହୁଛନ୍ତି ଆସିଲେ ଦେଖୁନ ଧାନକୁ ଯ ବିଲା ଫିଲ ସବୁ ଜଡେ ଯାଉଛନ୍ତି
ହଁ ବାତି ଭଲ ହଁ ଆ ଆଜ ବି ସବୁ ହଁ ଆଉ ଯିବ ସବୁ କାମ ଶଖିଛି
ସିଏ ହଁ ତାଙ୍କୁ ସବୁ କାମ ଜଣା ଏବେ ମୁଁ ମନା କଲା ଦିନ ବିଲକୁ ଯାଇ ଥିବା ଆସିକିମକୁ ପାର୍ଲ ନେଇି ଯିବି ଯଉ ଦେଖା ଯାଉଚ ସୁନ୍ଦରିଆ। ଯାକ ସନ୍ଧ୍ୟା--ଳେ।
ଆଗୁରୁ ପିଲା ଳେ ଯେ ହେଇଥିଲା।
ମୋ ନିର୍ବନ୍ଧ ଠିକି ହିନ୍ତି ମୁଁହଁଟା ଦେଖା--ନଥିଲା, ଧାନ ଫାନ ବୋହିକି ବାପା ମାଆ। ମୁଁ ଗଲା କୁ ଆଉ ଚିହ୍ନି ବି ପାର୍ଲିନି।
ଭାଇ ସବୁ କାମ କରୁ
ସେ ଗାଁ ରେ ରହିଲେ ଆଉ
ସୋସାଇଟି ଯିବେ ଦିଟା ଳକୁ ଆସିବେ। ସୋସାଇଟି ଦଶ୍ ଟା ଅଳକୁ ଯିବେ ଦିଟା ଳକୁ ଆସିବେ। କ'ଣ କାମ କହୁନ ବେଶୀ ସମୟ। ଏ ଘର କାମ କରି ଦେବେ।
ଆଉ ଭଲ ନା ଆଉ କେତେ ମୂଲିଆ ଆଉ ବିଲବାରି କାମ---ଘରେ ଗାଁରେ ଥାଇକି ଲିଆ କରିବା କି। ହଁ ଆସିଲେ ବୁଲାବୁଲି କରି ଯିବ କାଳୀଜାଇ ଟିକେ ଯିବ
ଆଉ ଗାଁ ଆଡ଼େ କେବେ ଯିବ?
ଗାଁ ଆଡ଼େ ବୋଉ ଡାକୁଥିଲା ଯେ, ଏବେ ଯଉ କ'ଣ ଗୋଟେ ହଉଥିଲା ଯେ ଡ଼ାକୁଥିଲା।
ହଉ ରଖୁ ହୁଁ।